ହଁ କଣ କରୁଚ?
କଣ ଏଇ ଟିକେ ଏ ବୁଲୁଚି ଛାତ ଉପରେ।
ଓ ଆଜି ପାଗ ଟା କାଉଁଳିଆ କରିଚି କି?
ହଁ ପାଗଟା କାଉଁଳିଆ କରିଚି। ତାପରେ ଉଁ ସମସ୍ତେ ତଳେ ଅଛନ୍ତି ତ ଟିକେ ପାଟି ଶୁଭୁଚି। ସେଥିଲାଗି ଛାତ ଉପରେ ଅଛି ଆଉ।
ଓହୋ ହଁ ମୁଁ ମୁଁ ଏଇ ଜଷ୍ଟ। ଖାଇକି ଉଠିଲି। ମୁଁ ଖାଇଲି ଭାତ ଆଉ ଉ ଡାଲି। ଆଉ ସୋୟାବିନ କତା।
ହୁଁ ଭଲ ଆଉ।
ଅଁ ତମେ ଖାଇସାଇଲଣି ନା?
ହଁ ମୁଁ ଖାଇସାରିଲିଣି ଆମେ ତ ପଖାଳ ଖାଇଛୁ ଆଉ ଗରମ ଦିନେ ପଖାଳ ଖାଅନା।
ହଁ ମୁଁ ପଖାଳ ଖାଏ କିନ୍ତୁ ଏବେ ଟିକେ ମତେ ଥଣ୍ଡା ହେଇଯାଇଛି ତ। ଏଇ ଯୋଉ ରଜରେ ବୁଲାବୁଲି ହେଲା ରଜରେ ଯୋଉ ବର୍ଷା ହେଲା। ସେଥିରେ ଟିକେ ଓଦା ହେଇଗଲି। ଉଁ ହୁଁ ତାପରେ ବୁଲି ବୁଲି ପୁରା ଗୋଡ ଫୋଡ ପୁରା ମହା ବିନାୟକ ଜାଣିଥିବ ମନ୍ଦିର ସେଠି ଯୋଉ କେତେ ପାହାଚ ପୁରା ତା ଉପରକୁ ଯିବା ପାଇଁ। ବୁଲି ବୁଲି ପୁରା ଗୋଡ ଫୋଡ ପୁରା ବ ବଥା ହେଇଯାଇଛି ନା ସେଇଥିପାଇଁ ମୁଁ ଟିକେ ଆଜି ଗରମ ଖାଇଦେଲି ଆଜି ବି। କାଉଁଳିଆ ପାଗ କରିଛି ଟିକେ ନରମ ପାଗ ସେଥିପାଇଁ ସେ ଆଜି ଟିକେ ଗରମ ଭା ତ ଖାଇଦେଲି ଆଉ।
ରଜରେ ପୁରା ମଜାମସ୍ତି କରିଥିଲ ନା।
ହଁ ରଜ ପୁରା ଏ ବର୍ଷ ଉଡିଛି।
କାହା ସହ ବୁଲିଥିଲ।
ଏଇ ମୋର ଗୋଟେ ସାଙ୍ଗ ସ ନାଇଁ ଫ୍ୟାମିଲି ସହିତ ଲାଷ୍ଟ ରଜ ଦିନ। ଆ ସନ୍ଧ୍ୟାବେଳେ ଯାଇ ବୁଲଥିଲି ଆଉ। ଫାର୍ଷ୍ଟ ରଜ ଦିନ ଏମିତି ସ କିଛି ନାହିଁ ସକାଳୁ ପଳେଇଥିଲି। ମାନେ ଆସିଲୁ ସବୁ ରଜରେ ନଅଟା ଦଶଟା ବେଳକୁ ଯାଏ। ମାନେ ଗୋଟେ ସାଙ୍ଗ ଥିଲା ନା ମୋର ତା ପାଖରେ ଗାଡି ଥିଲା ସ୍କୁଟି। ତ ସେଇଥିରେ ପଳେଇଥିଲୁ ବୁଲିବା ପାଇଁ ଆଉ।
ଆଚ୍ଛା ଆଚ୍ଛା।
ଆମେ ଦି ଜଣ ହିଁ ବୁଲିଚୁ।
ଭଲ। ଆଉ।
ହୁଁ। ତମେ କୁଆଡେ ଯାଇଥିଲ?
ମୁଁ କୁଆଡେ ଯାଇନି ଏତେ ଥର ବୁଲାବୁଲି କରିବାକୁ। ଯୋଉ ଫିଷ୍ଟ ଯହା କରିଥିଲୁ ଫାଷ୍ଟ ରଜରେ ତାପରେ ମଝି ରଜ ଶେଷ ରଜ ଦିନ ଆଉ କୁଆଡ଼େ ବୁଲା ବୁଲି ପାଇଁ ଯାଇନି ଯାହା ଘରେ ଯେମିତି ଯାହା ହେଇଥିଲା।
ଏବେ ଯୋଉ ଗଗାଡ଼ି ନେଇକି ଗଲା ବେଳେ କେତେ ଆକ୍ସିଡେଣ୍ଟ ହଉଛି ଜାଣିଛ? ମାନେ ରୋଡ଼ ମାନେ
ହ୍ୟାଲୋ।
ରାସ୍ତା ମାନେ କେତେ ମାନେ ରାସ୍ତା ସବୁ ବନ୍ଦ ହଉଛି ମାନେ ଏମିତି ସବୁ ମାନେ ବେପର ଯୋଉ ଗାଡି ଚଲେଇବା ଯୋଗୁ ମାନେ ଅ ଆଉ ସବୁ ନ ନିୟମ ନ ମାନିକି ଯେମିତି। ଗାଡି ଚଲଉଛନ୍ତି ସମସ୍ତେ କେତେ ଆକ୍ସିଡେଣ୍ଟ ହଉଛି ଆମେ ଏ ମଝିରଜ ଦିନ ଆସିଲା ବେଳକୁ ଆକ୍ସିଡେଣ୍ଟ ହେଲା ମାନେ ଦୁର୍ଘଟଣା ହେଲା। ମାନେ ସେ ଗୋଟେ ଲୋକଟେ ବୋଧେ ସ୍ପଟ୍ ମାନେ ସେଇଠି ହି ତାଙ୍କର ବୋଧେ ଜୀବନ ଚାଲି ଯାଇଛି ନା କଣ ଆମେ ଆଉ ରହିଲୁନୁ ଯେହେ ତମେ ଦି ଜଣ ଯାଇଥିଲୁ ନା ତ ଟିକେ ଯାହା ହେଲେ ହଠତ୍ ଗୋଟେ ଦୁର୍ଘଟଣା ତେ ଦେଖିଲେ ଟିକେ ମାନେ ମନରେ ଗୋଟେ। ପଳେଇ ଆସିବନି ନା ଛନକା ଯେମିତି ଡର ଲାଗିବ।
ସେଥିପାଇଁ ଆମେ ଆଉ ରହିଲୁନି ଆମେ ପଳେଇ ଆସିଲୁ ସେଥିପାଇଁ ଆମେ ପୁରା ଆମେ ପୁରା ସ୍ଲୋରେ ଗଗାଡ଼ି ଚଲେଇକି ପୁରା ହେଲମେଟ ହେଲମେଟ ସବୁ ନାଇଁ କି ପୁରା ଦେଖି ଚାହିଁକି ଯାଉଥିଲୁ। ସେମାନେ ପୁରା ଏତେ ସ୍ପିଡ ଚଲଉଥିଲେ ହଁ ଷଡ଼କ ଦୁର୍ଘଟଣା ପାରା କେତେ ହେଲାଣି। ମାନେ କେତେ ଲୋକ ସଡ଼କ ଦୁର୍ଘଟଣା ରେ ମରୁଛନ୍ତି ଖାଲି ଏଇ ନିୟମ ନ ମାନିକି ଯଦି ହେଲମେଟ ନାଇକି କି ସିଟ୍ ବେଲଟ ନାଇକି କି ମାନେ ଅଳ୍ପ ସ୍ପିଡ ରେ ଗାଡ଼ି ଚଲେଇକି ଯାଆନ୍ତେ କେତ ତେ ଭଲ ହୁଅନ୍ତା କଣ ମିଳୁଛି ତାଙ୍କୁ ଏତେ ସ୍ପିଡ ଗାଡ଼ି ଚଲେଇକି। ନାଇଁ।
ପା ପାଇଁ ପ୍ରାୟତଃ ଲୋକ ମାନେ ମଦ୍ୟପାନ କରୁଛନ୍ତି। ସେଥିପାଇଁ ବେଶୀ ବି ହଉଛି।
ସରକାର ଗୋଟେ କଢା ନିୟମ ଏ ବାହାର କରିବା କଥା କେବଳ ଏଇ ଯୋଉ ମଦ୍ୟପାନ ପାଇଁ ନାଇଁ କି?
ହବରା।
ଯେତିକି ସବୁ ନିୟମ ବାହାର କରଛନ୍ତି ଲୋକମାନେ କିଛି ବି ମାନୁନାହାନ୍ତି। ଏକାଥରେ ମଦକୁ ବ୍ୟାନ କରିଦବା କଥା।
ସେ ମଦ କୁ ବ୍ୟାାନ କରିବେ ବୋଲି ମଝିରେ କହୁଥିଲେ ତାପ ରେ କଣ ହେଲା କେଜାଣି ଆଉ କରିନାହାଁନ୍ତି କିଛି।
ହଁ। ଲୋକମାନଙ୍କୁ ସଚେସନ କଲେ ବି ସେମାନେ ଶୁଣୁନାହାନ୍ତି କି ଯେ ଏଇ ଏଇ ନିୟମ ମାନିକି ଯାଅ। କି ଏମତି ମାନେ ସିଗନାଲ ଦେଖ କି ହେଲମେଟ ନାଅ କି ସିଟ ବେଲ୍ଟ ଲଗାଅ କିଛି ମାନୁନାହାନ୍ତି ମାନେ ଜଣେ ଜଣେ ଲୋକ କଣ କରୁଛନ୍ତି ଜାଣିଛ ହେଲମେଟ ନେଇ ଯାଉଛନ୍ତି ହେଲମେଟ ଟାକୁ ଧରି ଦଉଛନ୍ତି ହାତରେ ଯୋଉଠି ଧର ଦେଖୁଛନ୍ତି ପୋଲିସ କି କ୍ୟାମେରା ଫ୍ୟାମେରା ଲାଗିଛି ସେଇଠି ସାଙ୍ଗେ ସାଙ୍ଗେ ଟିକେ ଦୂରରେ ପିନ୍ଧ ଦଉଛନ୍ତି।
ହଁ ମୁଁ ତ ଏମିତି ବହୁତ ଲୋକଙ୍କୁ ଦେଖିଛି।
ହଁ। ଆମେ କିନ୍ତୁ ଘରୁ ବାହାରିବୁ ମାନେ ସାଙ୍ଗେ ସାଙ୍ଗେ ହେଲମେଟ ନାଅ ଚାଲ।
ସେଟା ଆମ ମାନଙ୍କ ପାଇଁ ହିଁ ସୁରକ୍ଷା ରହିବ।
କାହିଁକି ବେକାର ଟାରେ ଆମ ହଁ ମୁଁ ଶିଖିଛି ଗାଡି ଶିଖିଛି। କିନ୍ତୁ ମୋର ନିଜର କିନ୍ତୁ ମୋ ନିଜର ନାଇଁ ସାଙ୍ଗରେ ଥିଲା ବୋଲି ଯାଇଥିଲି। ସେ ଗୁଡା ନୁହଁ, ଏପଟା ବଡ ସାଇଜ ପେପର ହଉ ଏ ଫୁର ସାଇଜ଼ ପେପର ଥିଲା
ହାଲୋ।
ଇଏ ମୁଁ ଜାଣିଛି ଏଟା ମୁଁ ପ୍ରମାଣ କରି ଆଜ୍ଞା। ହୁଁ।
ଆଉ ଆଜି ପୁଣି ଖରାବେଳେ କଣ ଖାଇବ ନା ଏବେ ଖାଇଦେଲେ ଆଉ ଖାଇବନି ଖରାବେଳେ?
ନାଇଁ ଏବେ ଖାଇଦେଲି ଏବେ ଜଷ୍ଟ ଖାଇକି ଉଠିଲ ନା ତ ତାପରେ ଏମିତି ସନ୍ଧ୍ୟାବେଳେ ଦେଖିବେ ହ ଇଛା ହେଲା ଖାଇବି
ଲେଟରେ ଖାଇଲେ ବି ଆଉ ଭୋକ ଲାଗିବନି ଯେ
ହଁ।
ତମେ ଆଡେ ଚାଷ କରାଯାଏ ନା?
ହଁ। ଚାଷ ସବୁ ଫସଲ କିନ୍ତୁ ଆମର ନାହିଁ ମାନେ ମୋ ବାପାଙ୍କର ମୋ ବାପା ଚାଷ କରନ୍ତିନି କାର ଆ ଜମି ନାହିଁ ତ ମାନେ ଅଛି କିନ୍ତୁ ମୋ ବଡ ବାପା ହାରିକା କରୁଛନ୍ତି। କିନ୍ତୁ ଆମ ଆଡେ ସବୁ ଚାଷ ହୁଏ। ମେ ଧାନ ବିରି କୋଳଥ କ ଗହମ ହୁଏନି? ପରିବା ସବୁ ପ୍ରକାର ପରିବା
ଓହୋ।
ହୁଏ।
ହୁଁ ବାଦାମ ଲଗେଇ ହୁଏ।
ହଁ ବାଦାମ ଲଗା ହୁଏ।
ହୁଁ ହୁଁ ଆମ ଆଡେ ବି ବାଦାମ ଲଗା ହୁଏ। ଏଇ ଟାଇମ୍ ରେ କାକୁଡି, ଜହ୍ନି, ପୋଟଳ ଆଉ ରହିଲା ଆମର ଝୁଡ଼ଙ୍ଗ ସବୁ କିଛି ପରିବା ଲଗା ହୁଏ। ଧାନ ଟା ତମର କୋଉ ମାସରେ ହୁଏ?
ଆମର ଏବେ ଯୋଉ ଅକ୍ଷୟ ତୃତୀୟ ଯୀବନି ନା ସେଥିରେ ଧାନ ବୁଣା ହୁଏନି। ଅକ୍ଷୟ ତୃତୀୟାରେ
ହଁ। ଅକ୍ଷୟ ତୃତୀୟରେ ଗୋଟେ ବିଲରେ ଆ ଫାଷ୍ଟ ଅକ୍ଷି ମୁଠି କେତେ ମୁଠା ଗୋଟେ ବୁଣାନ୍ତି ତା ପରଠୁ ଧାନ ବୁଣା ହେଇଯାଏ। ଧୀରେ, ଧୀରେ, ଧୀରେ, ଧୀରେ
ହୁଁ।
ଆଉ ବର୍ଷା ହେଉଛି ନା ତମ ଆଡ଼େରେ?
ନାଇଁ ଏବେ ତ ନାହିଁ କିନ୍ତୁ ହେଇ ଯିବ
ଏବ ବର୍ଷ ବୋହୁତ୍ କମ୍ ବର୍ଷା ହଉଛି ନା?
ହୁଁ।
ଟୋଟାଲ ମାନେ ବୋହୁତ୍ ଗରମ ବେଶୀ ହେଉଛି। ବର୍ଷା ବୋହୁତ୍ କମ୍ ହେଉଛି।
ହୁଁ।
ଆମର ସବୁ ଯୋଉ ଫସଲ ଲଗା ହେଇଛି ସେ ସବୁ ପାଇଁ ପାଣି ଦରକାର ଟିକେ ବର୍ଷା ପାଣି। ତ ବର୍ଷା ନହଲା ବେଳକୁ ଫସଲ ଗୁଡା ଖରାରେ ସବୁ ଶୁଖି ଯାଉଛି ଗଛ ଗୁଡାକ। ଗଛ ପାଣି ବିନା ବଞ୍ଚି ପାରିବନି ନା ତ ପାଣି ମଡେଇଲେ ବି ସେ ଆଜି ମଡେଇଥିବେ ସେ କାଲିକି ପୁଣି ଶୁଖି ଯାଇଥିବ। ।
ହଁ।
। କାଲି ଟିକେ ବର୍ଷା ହେଇଥିଲା ଫାଷ୍ଟ ରଜ ଦିନ ଟିକେ ଜୋର ବର୍ଷା ହେଇଥିଲା।
ହଁ ଫାଷ୍ଟ ଦିନ ଯୋଉ ଚା ଟା ବେଳକୁ ମାନେ ଘଡଘଡି ମାନେ ଘଡଘଡି ବର୍ଷା ମାନେ ଜୋରି।
ହଁମ ପରା।
ଆମ ଆଡେ। ତାପରେ ଆଉ ମଝି ରଜ ଦିନ ବର୍ଷା ହେଇନି ଟୋଟାଲି ଲାଷ୍ଟ ରଜ ଦିନ। କାଲି ତ ଆଉ ଏ ଯଉ କାଲି ହଁ ଚାଲି।
କାଲି ରାତିରେ ବର୍ଷା ହେଇ
କାଲି ନୁହଁ ପହର ଦିନ କାଲି ହାତରେ ବର୍ଷା ଉଠେଇଥିଲା ଜୋରେ। ଉଠେଇଛ କିନ୍ତୁ ହେଲାନି ପହଡିିଦିନ ଆମ ଆଡେ ପୁରା ହେଇଛି। ହେଇଥିଲା କାଲି ଆମଆଡେ ହେଇନି ପହର ଦିନ ପୂରା ଜୋରେ ହଉଥିଲା ତାପରେ ଲାଗିଲା ଛାଡିଲେନି ରାତି ଆଠଟା ପର୍ଯ୍ୟନ୍ତ ପୁରା।
ଓ ହଁ।
ତମକୁ ବର୍ଷାରେ ଭିଜିବାକୁ ଭଲ ଲାଗି।
ହଁ ଭିଜିବାକୁ ଭଲ ଲାଗେ ଛୋଟ ବେଳେ ବହୁତ ଡର ଲାଗେ ବର୍ଷାରେ ଭିଜିଲେ। ତାପରେ ଟିକେ ବଡ ହେଲା ପରେ ବର୍ଷା ପାଣି ବହୁତ ବଢିଆ ଲାଗେ। ବର୍ଷାରେ ଯୋଉ କୁଆପଥର ପଡେ ଜାଣିଛ।
ହୁଁ ହୁଁ ହୁଁ ମୁଁ ତାକୁ ମୁଁ ତାକୁ କଣ କରେ ଜାଣିଛ ତାଙ୍କୁ ଖୁଣ୍ଟିକି ଯାଉ ତାକୁ ଏମିତି ହାତରେ ରଙ୍ଗୁଡେ। ସଗଡି ଖୁଣ୍ଟି ମୁଁ କାଲି ଖୁଣ୍ଟେ ଖୁଣ୍ଟିକି ତାକୁ ହାତରେ ରଖି ପାଣି କେତେବେଳେ ହବ ମୁଁ ଦେଖିବିି। ମୋ ମମି ଏପଟୁ ମମି ଟା କୁଥିବ କାହିଁ ବସାରେ ଭିଜୁଛୁ କାହିଁ ସେରା ଉଠଉଛିି ଇଏ କରୁଛୁ। ମୁଁଁ ମୋର ଦୌଡିଥିବି ପଡିିବ ମାନେ ମୁଁ ଖାଲି ଖୁଣ୍ଟିଛି।
ନା ଆମେ ଛୋଟ ବେଳ କଣ କରୁନା ତାକୁ ଉଠେଇକି ଯୋଉ ନେଇ ଆସୁ ତାକୁ ଆମୁଁ ଖାଇବି ଦେଇଛି।
ନା ମୁଁ ଖାଇ ନି କେବେ? ମତେ ଲାଗେ କାଳିଜୀ ସେଥିରେ କଣ ମିଶିଥିବ?
ନା ଛୋଟ ଥିଲୁ ନା ଏତେ ବୁଦ୍ଧି ନଥିଲା ତ ତାକୁ ଖାଇବି ଦେଇଛୁ।
ହ ନାଇଁ। ଆଉ ତମେ ଏମିତି ଗୋଟେ ଜାଗା ଦେଖିଛ ନା ମାନେ ତମେ ସେପଟ ଠିଆହେଇଥିବ ହେଲା ସେପଟେ ବର୍ଷା ହଉଥିବ କିନ୍ତୁ ଏପଟେ ବର୍ଷା ହଉନଥିବ। ଦେଖି ଜ ନା ହଁ। ମୁଁ ବି ଦେଖିଛି। ବହୁବ ମଜା ଲାଗେ ଏପଟେ ବର୍ଷା ହଉଥିବ ତମେ ଏପଟ ଠିଆହେଇଥିବ ତାରେ ଏପଟେ ବର୍ଷା ହବ ତମେ ସେପଟୁ ପଳଆ କାହିଁ?
ସେତେବେଳେ ବହୁତ ମଜା ଲାଗେ ଗୋଟେ ପଟେ ଖରା ହଉଥିବ ଗୋଟେ ପଟେ ବର୍ଷା ହଉଥିବ।
ହଁ ହଁ।
ତ ମୁଁ କୋଉ ଋତୁ ଟା ଭଲ ଲାଗେ ବର୍ଷା ନା ଖରା ନା ଶୀତ?
ହ ମତେ ବେଶୀ ହଁ ଯେତେବେଳେ ଟିକେ ଟିକେ ବର୍ଷାଋତୁଟା ଭଲ ଲାଗେ ଯେତେବେଳେ ବର୍ଷା ମତେ ଭଲାଗେ କୋଉଟା ଟାଇମ‌ ରେ କହିଲା। ବର୍ଷା ହଉଥିବ କିନ୍ତୁ ଘଡଘଡି ଚଡ ଚଡି। ମାନେ ମତେ ଏତେ ଡର ଘଡଘଡି କୁ ଚଡ ଚଡି କୁ ମାନେ ମୁଁ। କା‌ନ୍ଦେ ଲାଷ୍ଟ କୁ ବେଶୀ ଯଦି ଘଡଘଡି ହେଲା ମତେ କାନ୍ଦ ଲାଗେ ପୁରା ଡରିଯାଏ।
ତାର ସାଉଣ୍ଡ ଟା ବେଶୀ ଡର ଲାଗେ।
ହଁ ସାଉଣ୍ଡ ଆଉ ଲାଇଟଙ୍ଗ ଟା ବି ମତେ ବେଶୀ ବହୁତ ଡର ଲାଗେ।
ବେଶୀ ମାନେ ଭୟଙ୍କର ହେଇଥାଏ ଲାଇଟିଂ ଟା ଘଡଘଡି ଟା କିଛି ନୁହେଁ। ଖାଲି ଯାହା ଶବ୍ଦ ଟା ହୁଏ କିନ୍ତୁ ଲାଇ ଟିଙ୍ଗ ଟା ଯାହା ଟିକେ ଡର ମାଡେ ଘଡ଼ ଘଡି ର ସାଉଣ୍ଡ ରେ।
ହଁ। ମତେ ବର୍ଷାରେ ଭିଜିବାକୁ ବହୁତ ଭଲ ଲାଗେ କିନ୍ତୁ ସେଇ ଯୋଉ ଘଡଘଡି ସାଉଣ୍ଡ ଟା ପାଇଁ ଡର ଲାଗେ। ଆଉ ନହେଲେ ଶୀତ ଦିନ ଟା ଭଲ ଲାଗେ କାରଣ ଟିକେ ରାତି ବଡ ହେଇଥାଏ ଟିକେ ଶୋଇବାକୁ ମିଳେ ଆଉ। ହୁଁ ହୁଁ।
ହୁଁ ହୁଁ ହୁଁ।
ତମକୁ।
ହଁ ମତେ ବି ଶୀତ ଦିନ ବହୁତ ବଢିଆ ଲାଗେ ଶୋଇବା ତ ମୁଁ। ସବୁଠୁ ବେଷ୍ଟ ଆଉ।